ହାଲୋ।
ହଁ କୁହନ୍ତୁ କଁ କରୁଛନ୍ତି। ହଁ ସୁୁନା ହଉଚି।
କିଛି ନାଇଁ ବସିଛି।
ଆଚ୍ଛା।
ଘର କାମ ଟିକେ କ
କଣ ସବୁ ରୋଷେଇ ସାରିକି ଘର ସଫା କରୁଥିଲା ନା କଣ?
ରୋସେଇ ସରିନି ଅଟା ଚକଟୁ ଥିଲି ରୁଟି ହବ। ଭଜା ଅଛି।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
ଆପଣ କଣ କରୁଛନ୍ତି?
ମୁଁ ଏମିତି ବସିଥିଲି ତ ରୁଷେଇ ବେଶୀ ନାହିଁ ଅଛି ବେଳାରେ ବନେଇଥିଲି କ ଶାଗ ଟିକେ ସେଇଗୁଟା ଅଛି। ଆ ଖାଇଦବୁ ଆଉ ତା ସହିତ ଡାଲମା ଟିକେ। ଥିଲା ଚଳେଇଦବା। ତମେ କେବେ ଉଁ ଏଇ କଟା ସାଗ ଖାଇଛ?
ନା ମୁଁ ଜାଣିିବାରୁନି କଟା ଶାଗ କି ଶାଗ?
କଣ କହିଲେ ଜାଣିନାହାନ୍ତି?
ଟା ମାନେ ସେଇଟା କଣ ଗୋଟେ ଶାଗର ନାଁ?
ନାଇଁ ସବୁ ମିକ୍ସ ମାନେ ଯେମିତି କି କୁସୁଳା ଶାଗ ଖାଇଛ କି ନାଇଁ?
ହଁ ହଁ ହଁ।
ସେଇ କୁଶୁଳା ଶାଗ ଆଉ ଗୋଟେ କୋଟା ଶାଗ ଅଛି ଯୋଉ ଶାଗକୁୁ ବି ଆମେ କୁଶୁଳା ଶାଗ କଣ କରନ୍ତି ମାନେ ସେ ଶାଗ ଯେମିତି ବଡ଼ ହେଇଯିବ ଖାଇବାର ସିମ ସକ୍ଷମ ହେଇଯିବ ତାକୁ ଆମକୁ ଉପାଡ଼ିକି ଚେର ଫୋ ପାଡ଼ିକି ସେ ଶାଗ ଗଛ ସହିତ ଖାଆନ୍ତି କିନ୍ତୁ ଏ କଟା ଶାଗ ସେ ଗଛ ହବ। ମୂଳରୁ ତା ଚେରକୁ ଛାଡ଼ିକି କିଛି ଅଂଶ ଛାଡ଼ିକି ତାକୁ କାଟିଦେବେ ଛୁରୀରେ କାଟିଦେବେ। ପୁଣି ଦି ଚାରି ଦିନ ଟିକେ ପୁଣି ସେ ବଢ଼ିଯିବ। ପୁଇଁ କାଟିଦେବେ ସେଇଟାକୁ ସେଇ ଶାଗର ନାଁ ହଉଛି କଟା ଶାଗ କଟା ଶାଗ ବା ଲେଉଟିଆ ଶାଗ ତାକୁ କୁହାଯାଏ।
ଓ ନେଉଟିଆ ଶାଗ।
ହଁ ଲେଉଟିଆ ଶାଗ କଟା ଶାଗ କୁହାଯାଏ। ସେ ଲେଉଟିଆ ଶାଗ ବା କଟା ଶାଗ ଯୋଉ ସେଥିରୁ କିଛି କୋଷୋଳ ଶାଗ କିଛି ତା ସାଙ୍ଗେ ଯଦି ପୁରୁଣି ଶାଗ ଜାଣିଛ।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
ସେଟା ବର୍ଷା ଦିନ ଦେଖିବ ବେଶୀ ଯଦି ପଡିଆ ଥିବ କି ନିଜର ବାରି ବଗିଚା ଥିବ ମନକୁ ସେଇଟା ଗା ସୋ ଘସ ଯେମିତି ଉଠୁଛି ସେ ସେମିତି ଉଠିବ ଚିକେଣା ଚିକେଣା ପତ୍ର ଗୁଲେଇ ଗୋଲେଇ ତାର
ହଁ।
ସେଇ ଶାଗ ସେଇ ସବୁ ଆଣିକି କାଟିକି ଭଲଶ୍ ଧୋଇଁ ଦେବେ ତାକୁ ଚୁନୁ ଚୁନି କାଟିବେ। ଚୂନ କରିକି କାଟିବ। ତାପରେ ଗୁଣ୍ଡ ଗୋଟେ ବନେଇ ଦେଇଥିବେ ବିରି ବିରି କୁ ଭାଜି ଦେଇଥିବେ ଆଉ ବିରି ଯଦି ଗୋଟେ ମୁଠା ଚାଉଳ ତାହେଲେ ଦିଇ ମୁ ଠା ଦେଇକିନା ତାକୁ ଭାଜିଦେବେ ତାପରେ ତାକୁ ବାଟିଦେବେ ସେ ବିି ତାକୁ ଗୁଣ୍ଡ କରିଦେବେ ତାପରେ ଏପଟେ କଣ କରିବ ଗୋଟେ ପାଣି ଗରମ କର୍ ଦେବେ ପାଣି ଗରମ କରିକି ସେଇଥିରେ ହୁଁ ବାଇଗଣ ଚୁନି ଚୁନି କାଟିଦେବେ ଆଳୁ ଛୋଟ ଚୁନି ଚୁନି କାଟିଦେବେ। କମ୍ କମ୍ ପରିମାଣରେ ନେବେ। ସାରୁ ଟିକେ ଚୁନି ଚୁନି କାଟିଦେବେ କଖାରୁ ଟିକେ ଚୁନି ଚୁନି କାଟିଦେବେ। ସେ ଯେତେ ସବୁ କାଟିକି ରଖିଥିବ ତାକୁ ଲୁଣ ଟିକେ ପକେଇକି ତାକୁ ସିଜେଇବେ। ସିଏ ଭଲସେ ସିଜି ଗଲା ପରେ ଶାଗ ଯୋଉ ଟିକଟିକ କରି କାଟିଥିବ ତାକୁ ତମେ ସେଇ ଯୋଉ ପରିବା ସିଜାରେ ପକେଇଦବ ପରିବା ସିଜାର ପାଣି ବି ଯେମତି ବେଶି ପାଣିଆ ହବନି ପରିବା ସିଜେକି ଟିକେ ହାଲକା ପାଣି ଥିବ
ସେମିତି ହେଇଥିବ ତାପରେ ସେ ଶାଗ ଦେଇଦବ ତ ଶାଗ ଦେଲା ପରେ ତାକୁ ଫୁଣି ଘୋଡ଼େଇଦବ। ଶାଗ ଘୋଡେଇ ଦେଇକି ସିଝେଇ ଦବ ଚାରି ପାଞ୍ଚ ମିନିଟ୍ ଖଣ୍ତେ ଲାଗିବ ଏରା ସିଜିବା ପାଇଁ। ଏଁ ପାଞ୍ଚ ମିନିଟ୍ ଘୋଡେଇ ଦେଇକି ସେ ସିଜି ଗଲା ପରେ ଏପଟେ ତା ଫୁଟଣ ରେଡି ପଡିବ ଆଉ ଫୁଟଣ ରସୁଣ ଚିଲା ଲଙ୍କା ଏସବୁ ଛେଚିଦବ ତା ସାଙ୍ଗେ ବଡି ଟିକେ ଛେଚିଦବ। ତାପରେ ସୋରିଷ ତେଲ ଦବ। ସୋରିଷ ତେଲ ଗରମ କରିକି ତମେ ଫୁଟେଇବ ଆଉ। ଫୁଟେଇ ତାପରେ ଯୋଉ ଗ୍ରାଇଣ୍ଡିଙ୍ଗ କରିଥିବ ଗୁଣ୍ଡଉରା ସେ ଗୁଣ୍ଡରା ଦେଇ ଦି ମୁଠା ଦେଇଦେବ ସେଇଥିରେ। ସେଇଥିରେ ଟିକେ ହେଇଗଲେ ଆଉ ତାକୁ ଗରମ ଭାତରେ ଖାଇବ ଗରମ ଗରମ ଖାବ ବହୁତ ଭଲ ଲାଗେ। ସେମତି କେବେ ବନେଇ
ହଁ ନା ପୁନି ନାଇ। ମୁଁ ଆକଚୁଲି ସବୁ ବନେଇ ପାରେ ଶାଗ କେବେ ବନେଇନି ନର୍ମାଲ ଶାଗ ବି ଆଜି ଏମିତି ବନେଇନି। ଏଇଟା ତତେ
ନର୍ମାଲ ସର୍ଫ ଏଇଭଳିଆ
ଟା
ଆଉ କଣ ନିଜେ କଣ ବନାଅ କୋଉ ଜିନିଷ ଟା ବନାଅ?
ଭାତ ହେଇଯାଏ ଡାଲି ହେଇଯାଏ ଭଜା ମୁଁ ସବୁ ଭଜା କରଚି ଶାଗ କେବେ କରିନି। ଆଇଁଷ କରଚି ଆଇଁଷରେ କେବଳ ଅଣ୍ଢା ହିଁ କରିଚି ଆଉ ବେଶୀ କରେ କେମତି କରେ ମାନେ ବେଶୀ ଟା ତ ଅଣ୍ଡାକୁ ସିଜେଇ ଦିଏ ଡାଲି ଟିକେ ସିଜିଲା ପରେ ଆଉ ପୁଣି କଡେଇରେ ତେଲ ଡ଼ା ସୋରିଷ ତେଲ ତାପରେ ଅ କେ ତେଜପତ୍ର ଟିକେ ରିଫାଇନ ତେଲ ତାପରେ ଜଉ ମସଲା ତିଆରି କରିଦେଇଥାଏ ଶୁଖିଲା ଲଙ୍କା ଟମାଟର ପିଆଜ ଏ ସବୁ ପଡେ। ତାକୁ ସ୍ପ୍ରେଟ୍ ଗ୍ରାଇଣ୍ଡର କରିଦିଏ ତାକୁ କିଏ ଆଉ ମସଲା କଷିବି ତାକୁ ଅଣ୍ଡା ପକେଇବି ହେଟା କସିଲା ପରେ ଟିକେ ପାଣି ପକେଇ ଦିଏ ହେଇଗଲା ଆଉ। ଚିକେନ୍ ତରକାରୀ କେମିତି ହୁଏ?
ଆଛା। ନାଇ ନାଇ ଜଣେ ଜଣେ ଙ୍କ କହିଲ ଅଣ୍ଡା ସିଜାନ୍ତିନି ସେ ଗୁଟା ଅଣ୍ଡାଟା ନିଏନି ମୂଳ ଯୋଉ ବନଉଥିବେ ତରକାରୀ ସେଇଥିରେ ଗୁଟା ଅଣ୍ଡା ଛାଡ଼ିଦେବେ। ମାନେ ସେ ଆମ୍ ଲେଟ୍ ଟାଇପ୍ ର ବାହାରି ପଡିବ।
ହେଁ ମୁଁ ତ କେବେ ଦେଖିନି ଶୁଣିନି ବି।
ମୁଁ କହିଲି ଇଏ କି ଅଣ୍ଡା ଝୋଳ କହିଲେ ହଁ। ମାନେ ଝୁଳଟାରେ ଅଣ୍ଡା ଆମଲେଟ ଯେମିତି ଭାୁସୁଥିବ ଆଉ। ସେ ବି ଭଲ ଲାଗେ ନା ଆମଲେଟ୍ ଟା ଯଦି ବି ଆମେ ଝୋଳରେ ମିଶେଇ ଖାଇବୁ ସେ ଗୋଟେ ଅଲଗା ଟେଷ୍ଟ ଆସିବ। ସେ ମାନେ ଫୁଟୁଥିବ ପୁରା ଫୁଟୁଥିବ ଅଣ୍ଡା ଟାକୁ ଭାଙ୍ଗିକି ପକେଇଦେବେ। ସେ ଯୋଉ ଆକାରରେ ରହିଲା ସେ ସେଇ ଆକାରରେ ସିଝିଗଲା ତାକୁ ଝୋଳରେ ଲଗେଇକି ଖାଇବେ ଆଉ।
ନୂଆରେ
ମୁଁ ବି ଦେଖିଛି କିନ୍ତୁ ମୁଁ ବି କେବେ ବନେଇନି କିନ୍ତୁ ଜଣେ ଜଣେ ବନାନ୍ତି ସେ ଟାଇପ୍ ର। ମୁଁ ସେଥିପାଇଁ କହିଲି ତମେ କେମିତି କଣ ବନାଅ ସେଇଟା? କିଛି ଲୋକ ଅଣ୍ଡା ଭାଜନ୍ତି।
ହଁ ଅଣ୍ଡା ଭାଜେନା ମାନେ ସିଝିଲା ପରେ ତାକୁ ଟିକେ ଭାଜେ। ତାପରେ ଏଠି ଲା ଚିକେନ ତରକାରୀ ଟା କେମିତି?
କଣ କହିଲା?
ଚିକେନ୍ ତରକାରୀ।
କର ତମେ?
ନା ପଚାରୁଛି କେମିତି
ସେମିତି ସୋରିଷ ତେଲ ଟିକେ ବେଶିକି ଦବ ପିଆଜ ଚୁନି ଚୁନି କାଟିକି ତାକୁ ଭାଜିଦବୁ ତାପରେ ଅଦା ରସୁଣ ମସଲା କରିଥିବ। ଆଁ ତାକୁ କଷିଦବ ଭଲସେ ହଳଦୀ ଗୁଣ୍ଡ ଲଙ୍କାଗୁଣ୍ଡ ଧନିଆ ପାଉଡ଼ର ଚିକେନ ମସଲା ଟିକେ ପକେଇବ। ମସଲା କଷିଦବ ମସଲା ଯେମିତି ତେଲ ଛାଡିଦବ ସେଥିରେ ଟମାଟୋ ଗୋଟା ପକେଇଦବ ଟମାଟୋ କିଛି ଲୋକ ପକାନ୍ତି କିଛି ଲୋକ ପକାନ୍ତିନି କାରଣ ଟମାଟୋଟା ପକେଇଥିଲୁ ଚିକେନ ଟା ଭଲସେ ସିଝେନି କିନ୍ତୁ ମୁଁ ପକେଇଲେ ମୋର ତ ଶିଝେ ମୁଁ ପକାଏ। ହୁଁ ଟମାଟୋ ଟିକେ ପକେଇଦବ। ସେ ଟମାଟୋ ବି ସିଝିଗଲା। ଲୁଣ ଟିକେ ପକେଇଦେଲ। ଆଉ ଚିକେନକୁୁ ସେଥିରେ ଦେଇଦେବ। ଧୁଇଁକି ତାକୁ ଭଲସେ ଯେମିତି ପାଣି ଛାଡ଼ିବ ଚିକେନଟାରୁ ତାକୁ ସେଇଥିରେ ଦେଇଦବ। ଦେଇକି ତାକୁ କଷିଦବା ଆଉ କଷା ଟା ମତେ ଭଲ ଲାଗେ କିନ୍ତୁ ମତେ ଝୁଳ ବିଲ୍ ଟିକେ ଭଲ ଲାଗେନି। ତ କଷିଦବା ଆଉ ସେଇ ପାଣି ରେ ହିଁ ସେ ସିଝିବ ମୁଁ ବିଲକୁଲ ବି ଆଉ ନୂଆ ପାଣି ଯଦି ବାଇଚାନ୍ସ ଶୁଖା ହେଇଯାଇଛି। ସିଝିନି ତାହେଲେ ଟିକେ ଅଧ କପ ଖଣ୍ଡେ ପାଣି ଦେବି ଗରମ ପାଣି ନହେଲେ ମୁଁ ପାଣି ଦିଏନି। ଆଉ ତା ସାଙ୍ଗରେ ତମେ ଯଦି ଏଇଟା ହେଇଗଲା ଚ ଚିକେନ ପୁରା ହେଇଗଲା ଏଇଟି ପରସେଣ୍ଟ ହେଇଗଲା। ତମେ କଣ କରିବ ଯଦି ସୋରିଷ ମସଲା ଅଧ ଚାମଚ ପକେଇଦବ ଯେମିତି ଚିକେନ ପୋଡ଼ା ହଉନି। ସେଇ ଟାଇପର ଟେ ମାନେ ସ୍ଵାଦ ଟା ପୁରା ଆସିବ। ବହୁତ ଭଲ ସ୍ଵାଦ ଆସିବ। ସେ ବେସର ମସଲା ଟିକେ ଅଧ ଚାମଚ ଦବ। ବେଶୀ ନାହିଁ ଅଧ ଚାମଚ ଦେଇକି ତାକୁ ପୁଣି ପାଞ୍ଚ ଦଶ ମିନିଟ କି ପାଞ୍ଚ ସାତ ମିନିଟ୍ ଖଣ୍ଡେ ଟିକେ ପାଣି ଛିଞ୍ଚାଡି ଦେଇକିନା ତାକୁ ଆଉ ଟିକେ କଷିଦବ। ଆଉ ସେ ତ ପଖାଳରେ ଖାଅ କି ଗରମ ରେ ଖାଅ ରୁଟିରେ ତ ଶୁଖାଡା ଏମତି ଯଦି ସାଇଡ ରେ ତମେ ରଖିଲ ଡାଲମା ଟିକେ ର ରଖିକି ଖାଇକ ଚଳିଯିବ ରୁଟି ରେ ଖାଇ ପାରିବ ନହେଲେ ଶୁଖା ଟା ଟିକେ ଖାଇହବନି ନା ରୁ ରୁଟି ପରଟାରେ ଖାଇ ହବ ନା କିନ୍ତୁ ଭାତ ସାଙ୍ଗେ ପଖାଳ ସାଙ୍ଗେ ତ ବେଶୀ ବଢିଆ। ପଖାଳ ହଉ କି ଗରମ ହଉ ସାଇଡରେ କିଛି ଗୋଟେ ରହିଲା। ଆଳୁ ତରକାରୀ ହୋଉ କି ଡାଲମା ସନ୍ତୁଳା। ତା ସାଙ୍ଗେ କଷା ଟିକେ ହବ ବୋଲେ ଭଲ ଲାଗେ ଆଉ ଖାଇବା ପାଇଁ
ହୁଁ
କିଛି ସେ ଗୁଟା ରସୁଣ ବି ସେ ଯୋଉ ଚେକେନ ଟା ଯେତେବେଳେ କଷାଯିବ ସେଥିରେ ଗୁଟା ରସୁଣ ବି ଦେଇଦବ ଗୁଟା ରସୁଣ ଦେଇ ଦେଇକିନା କଷିବ ସେ ରସୁଣର ବାସ୍ନା ତା ସେ ଭିତରକୁ ଗଲା ନା
ହଁ
ସେ ପୁରା ଭଲ ଟେଷ୍ଟ ଆସେ ତାର
ହଉ ଚିକେନ
ସେ ନିଜେ ଏ କଣ କହିଲେ ମୁଁ ଯେତେଥର ଚିକେନ କରିଛି ମ ଦିନେ ଦିନେ କେତେ ଭଲ ଲାଗେ ଦିନେ ଦିନେ ହୁଏନି କଣ ପାଇଁ ଚିକେକେ ନା ଭଲ ଆସୁନି ନା ଆଜି କାଲି ଆ କେବେ କେବେ ଭଲ ମିଳେ ଭଲ ଜିନିଷ ମିିଳିଲେ ଭଲ ହବ ଆଉ ଦେଶୀ ଚିକେନ ଟା ଭଲ ଲାଗେ ଟାଇମ ଲାଗିବ ପୁରା ମଟନ ପରିକା ତାକୁ କଷୁଥା ପୁରା ଦି ଘଣ୍ଟା ସିଝିବ କିନ୍ତୁ ସେ ତାର ଅଲଗା ସ୍ୱାଦ ଥାଏ ଯା ଚମଡା ଲାଗି ଲାଗିଥାଏ ନା ସେ ଯୋଉ ହଁ ତା ଯାହାବି ଥାଉ ସେଥିରେ ଚମ ଲାଗିଥାଏ। ତାକୁ ଭଲସେ କଷିକି କିଛି ଲୋକ ପ୍ରେସର ସିଟି ମାରିନ୍ତିନି ପ୍ରେସର ସିଟି ମାରିଥିଲି ଯେ କିଛି ବାଗ ଲାଗିଲାଣି ଗାଇଆଦେଖା ଯାଉଥିଲା କିଛି ସ୍ୱା ସ୍ଵାଦ ତ ଏମିତି ରହିବ ଯେହେତୁ ଦେଶୀ ଟା କିନ୍ତୁ ନ ନର୍ମାଲ ତମେ କଡେଇକି ଡେ଼କଚିରେ କଲେ ଯୋଉ ସ୍ୱା ଦଟା ଆସିବ ସେଟା ଏଇଥିରେ ଆସୁନଥିଲା
ହଁ
ସେମିତି ଥରେ କରିବ। ଆଉ କ ଶୁଖିଲା ଗୁଣ୍ଡ ଅପେକ୍ଷା ମତେ କଣ ନା ଶୁଖିଲା ଲଙ୍କା ଏଟେ ବା ଟି ଦେଵି କିିଛି ଛେଚିକି ପକେଇଦେଲେ ତା ସ୍ଵାଦ ଟା ମତେ ଭାରି ପସନ୍ଦ ଲାଗେ ଏମିତି ଥରେ ବନାଅ ଥରେ ବନେଇକି ଖାଅ ଦେଖ ନିଜେ ବନାଅ ଭଲ ଲାଗିବ
ଆଚ୍ଛା ହଉ ମୁଁ କାଲି ବନେଇବି ଆଉ ଏବେ ଯାଉଛି ଟିକେ ରୁଟି କରିବି ଆଉ
ଠିକ୍ ଅଛି ଯାଅ